ଖେଳ ପଡିଆ ରେ, ଜଉ ଆଡ ପି ଖେଳିବାକୁ ଆସିଥିଲି ବସିଛି।
ଏ ଫ୍ରୀ ଅଛୁ ନା ବିଜାର ଅଛୁ ଟିକେ
ଫ୍ରୀ ଅଛି
ମୁଁ ଭାବୁଥିଲି ଟିକେ ସାଙ୍ଗମାନେ ଧରିକି ବୁଲିବାକୁ ଯିବା ପୁରୀ ଗୋଟେ
ପୁରିଯିବା। ବୁଆ ଯା ହଉଥିଲି
ହଁ ଯୁଆଡେ ଗଲେ ବି ହବ ଏବେ ନା ସ୍କୁଲ ତ ଛୁଟି ଅଛି।
ସ୍କୁଲ ଛୁଟିରେ ଗରମ ଅଛି ତା ଗରମ ହଉଛି ତ ସେଥିପାଇଁ ଗୁଆ ଗଲେ ବିଚ ଭଲ
ଚାଲ ଜୁଆଡେ ଯିବା ଚାଲ। ତମର କେତେ ଲୋକ ସାଙ୍ଗ ଥିବେ।
ଆମର ଚାରି ଲୋକ ଯିବେ ତମର କେତେ ଲୋକ ଯିବେ।
ଆମର ସାତ ଆଠ ଲୋକ ଅଛନ୍ତି ଯିବାକୁ।
ଟ୍ରେନ ରେ ଯିବା ନା ବୋଲେୋର ରେ।
ନାଇଁ ମୁଁ ଭାବୁଛି ଗୋଟେ ଗାଡି ଭଡା କରିଦେଲେ ଭଲ ହେଇଥାନ୍ତା ସେପଟେ ବୁଲି ଫୁଲି ପଳେଇଆସ। ଜଣିନ୍ତେ ଆସିଲା ବେଳେ ପୁରୀ ଟିକେ ଦେଖି ପଳେଇଥାନ୍ତେ ପୁରୀ ସିବିଚ ବି ଟିକେ
ସେ ଯାଇଚି ପୁରି ଓହୋ।
ଏବେ ତ ପୁଣିରେ ପୁଣି କାମ ଚାଲିଛି ସେ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଗୋଟେ।
ଭଆ କୋଣାର୍କ ଟେମ୍ପୁଲ ଲାଗି ଅଛି ସେଠି।
ହଁ କୋଣାର୍କ ମନ୍ଦିର ବି ଦେଖିକି ବୁଲି ବିି ଆସିବେ ନା ଯେତେବେଳେ ଯାଇଛେ ସବୁ ଜାଗ ଯକେ ବୁଲିଦ ପଳେଇ ଆସିବ ଆସିଲା ବେଳେ
କୋଣାର୍କ ଛେଡ଼ୁ ବଲେ ଚନ୍ଦ୍ରଭାଗା ଉଦୟଗିରି ଖଣ୍ଡଗିରି ଧୌଳିପାଡହାଡ଼।
ହଁ
ସେଇଟା ବି ଅଛି।
ସେପଟେ ଯିବା ଆସିଲା ବେଳେ ଭୁବନେଶ୍ୱର ରେ ୱାନ୍ଟାଲା ଟିକେ ବୁଲି ଦେଇ ପଳେଇ ଆସିବା।
ଓ ଭୁବନେଶ୍ୱଵର ହଣ୍ଡ୍ରେଡ଼ ଜିଆକି?
ଆଉ ମୁଁ ଗାଡି ଭଡା କରିକି କହି ଦଉଛି ନା ତମର ଆଖି ଆଗରେ କିଏ ଅଛି? ଚିନା ପଛ ଗାଡି ବାଲା
ନାଇଁ ତମେ ସେପୋଟ କରିଦିଅ ଆମ ଆଖି କରିକି ନାହାନ୍ତି।
ଆଛା ମୁଁ ହେଲେ ଗୋଟେ ଟ୍ରାଭେଲର କରିଦଉଛି ବଲର ତ ହବନି। ଟ୍ରାଭେଲ କରିଦୋଉ ପଳେଇ ଆମର ତ ଲୋକ ତମର ଚାଲୁୋକ ଏଗାର ଲୋକ ହେଇଯିବ ଏଇନା। ହେଲେ ତମେ ପଇସା ଟା କଲେକ୍ଟ କରିଦିଅ ତାଲୁକରେ ମତେ ଫୋନ ପେ କରିଦିଅ।
ଫୋନ୍ ପେ କରିଦେବି କେତେ ଟଙ୍କା କଣ କହିଲ ନା।
ଦେଖ ମୁଁ, ଏବେ ମାସେ ତଳେ ଯାଇଥିଲି ବୁଲିବାକୁ ଆମ ସାଙ୍ଗମାନାନଙ୍କ ସହ। ସେ ସେଇ ଟ୍ରାେବୁଲାରେ ଆମର ତିକେଥିତ ମୁଁ ସେ ଟ୍ରାଭେଲର କରିଥିଲି।
ହଁ ହଁ।
କିଲୋ ମିଟର ପି ପିଛା ତିନ ଟଙ୍କାା ଲେଖା
କିଲୋ ମୋଟର ଭିତ ତିନି ଟଙ୍କା।
କିଲୋମିଟର ପିଛା ତିନି ଟଙ୍କା।
ହଁ।
ଏବେ ଆମେ ବହୁତ ଦୂର ଯିବା ତ ନହେଲେ ତିନି ଦୁଇ ଟଙ୍କା ପଚାଶ ପଇସା ମଧ୍ୟ ପକେଇବ।
ପଚାସ ପଇସେ ପଡ଼ିବ ଆ ଉ।
ହୁଁ ଆମର ଏବେ ଯଦି ଆମେ ପୁରୀ କଣାର୍କ ଧଉଳି ପାଡହବ ଖଣ୍ଡଗିରି ସବୁ ଯଦି ବୁଲିକି ଆସିବା ପୁରୀ ଭୁବନେଶ ର କୋଣାର୍କ ଯଦି ବୁଲ ଆସିବା ତ ପାଖାପାଖି ହଜାର କି ଦୁଇ ହଜାର କିଲୋମିଟର ପଡିବ।
ହଁ ହଜାରେ କି ଦିଇ ହଜାରେ କିଲୋମିଟର ପୁଡିବ।
ହୁଁ। ଦିଇ ହଜାର ଇଣ୍ଟୁ ଦୁଇ ପଏଣ୍ଟ ପାଞ୍ଚ କୋଡିଏ ହଜାର ପାଂଶ ଟଙ୍କା ହୋଉଚି।
ଗାଡି ଘୋଡ଼ା ହୋଉ ଠିକ ଅଛି। ହଁ ବଳେଇଦେ ପୁଣି ଯ ତ ମାନଙ୍କୁ
ହଁ। ଏ ଚାନ୍ଦା ଫାନ୍ଦା ପଡିବ ଚାନ୍ଦା ତ ମତେ କହିଦେଇଚ
ହୋଉ ଡେଟ୍ ଟା କେବେ କହିଲନି?
ଡେଟଟା ଏଇ ସୋମବାର ଦିନ ବାହାରିବା ସମମାଜ ନ ହବ ତମର କଣ ଅ ଅସୁବିଧା ଅଛି
ସମ୍ବାର ନାଇଁ ଆମେ ଦୁଇ ଦିନ ଛାଡିକି ଗଲେ ଭଲ ହେଇଥାନ୍ତା।
ହଁ ଯେବେ ତମେ କହିବ ସେମିତି କିଛି ଏବେ ଅର୍ଜେନ ନାଇଁ ତମେ ଯେ ଯେବେ କହିବ ସେବେ ଯିବା।
ଓହୋ ନା ବୁଧବାର ଦିନ କଲେ ହେଇଥାନ୍ତା ଭଲ ହେଇଥାନ୍ତା।
ହଁ ବୁଧବାର ଗଲେ ହବ ଶୁକ୍ରବାର ଗଲେ ହବ ତମେ ଯେବେ କହିବ ତମ ସାଙ୍ଗସାଥିୀ ପଚାର ଯେବେ
ଆ ହୋଉ ଠିକ୍ ଅଛି ମୁଁ ଏବେ ଏ ସାଙ୍ଗଆ କହୁଥିଲେ କି ସମ୍ବାଦ ଦିନ ଯାଇହବନି ବୁଧୁବାର ଦିନ ଯଆ କହୁଥିଲେ
ଆଛା ହେଲେ ବୁଧବାର ଦିନ ମୁଁ କହିଦୋଉଚି ତାକୁ
ହୋଉ ଠିକ ଅଛି ଆଉ ତମେ କୋଉ କଲେଜ ପଢୁଚ ଯେ
ମୁଁ ଏବେ ଏଇନା ଭୁବନେଶ୍ଵର ରୋହୁଛି।
ଭୁବନେଶ୍ୱରରେ ରୋହୁଚ ଦା
ଆଉ।
ଭୁବନେଶ୍ୱର ଟୁନଭାଇଁ ନା ଆମେ ଯାଇଥିଲୁ ପହର ଦିନ ତଣ୍ଡିପୁର ସେମି ଫାଇନାଲରେ ହାରିଗଲୁ।
ହାରିଗଲ କୋଉଥିପାଇଁ ମାନେ ଖେଳ ନା ଭଲିବଲ
କ୍ରିକେଟ ହୁଁ। ପାତ୍ରପୁର ଏକ ବୁଲୁଆ ଥିଲା।
ପାତ୍ରପୁରକୁ କେଲୁଆ ତମେ ଭଡା ଆଣିଥିଲ
ନାଇଁ ଆମ ଆମ ଗାଁ ଲୋକ ଖେଳୁୁ ଖେଳୁଥିଲୁ।
ଆଛା ଆଛା।
ଦୁଇ ବୋଲ ଆଟ ଥିଲା ଲାଷ୍ଟ ବାଉଣ୍ଡ୍ରି ପାଖରେ କେଚ ହେଇଗଲା ବୋଲଟା ଫାଷ୍ଟ ବଲ ଟା ଦୁଇ ବଲ୍ କେଚ ହେଇଗଲା ଆଉ ତିନ ରନ୍ ରେ ହାରିଗଲୁ।
ଆ ଚାହାଲେ ଫାଷ୍ଟ
ପାତ୍ରପୁରୁ ଥିଲେ। ଆମେ ସେକେଣ୍ଡ ହେଇଚୁ ରନ୍ ଚେଞ୍ଜ ହେଇ ଯାହା ସେକେଣ୍ଡ ସେକେଣ୍ଡ ହେଇ ତ ସେଥିପାଇଁ ଆମର ଇଏ ହେଲା
ହେଲେ ତମର କେତ
ଆମର ଦଶ ଓଭର ଖେଳରେ ଶହେ ଦଶ ରନ ହେଇଥିଲା। ତ ମାରିଥିଲ ଆମକୁ ଆମେ ବି ରନ୍ ଚେଞ୍ଜ ହେଇଥାନ୍ତା ଦୁଇ ବୋଲରେ ଛ ରହିଲା।
ଆଚ୍ଛା ହେଲା ଆଉ ଖେଳ ତ ଯ ଜିତ୍ ହାର୍ ଲାଗି ରହିଥିବ।
ଆଉ ଗୋଟେ ମ୍ୟାଚ ବାନ୍ଧିଛୁ ସେଠି ଫାଇନାଲ ଯାଇଛୁ। ଭୋଟ ସିଡି ଫାଇନାଲ ଟା ବନ୍ଦ ହେଇଯାଇଛି ବର୍ଷା ଯୋଗୁ। ସେରା ଗୋଠ ଗାଁ।
ଅର୍ଥଗା?
ହଁ।
ହେଲେ ଡେଟ ଟା କେବେ କହୁନୁ ଆମେ ଦେଖିକ ଆସିବୁ।
ସେଇଟା ତ ତାଙ୍କେ କହିନାହାନ୍ତି କେବେ ହବ ଫାଇନାଲ ଟା ବର୍ଷା ହେଇଛି। ହଁ ଆଜି ବର୍ଷା ବନ୍ଦ୍ ହେଇଗଲା।
ହେଲେ
ଆଉଥରେ ଦୁଇ ଦିନ ଗଲା ପରେ ଖେଳ ହବ ମଣ୍ଡେରେ ଖେଳ ହବ ସେଥିପାଇଁ ମୁଁ କହୁଛି ଆମେ ଆସିପାରୁନୁ ମଣ୍ଡେରେ।
ଆଚ୍ଛା ହଉ ନାଇଁ ହଉ କିଛି କଥା ନାଇଁ ଆମେ ବୁଧବାର ଦିନ ପଲ୍ ଏନା କିଛି ଅସୁବିଧା ନାହିଁ ବୁଧୁବାର ଦିନ ମୁଁ ତାକୁ ସେଠି ରଖିଥିବ କିନ୍ତୁ ତମେ ତମ ସାଙ୍ଗକୁ କହିବ ଟିକେ ଜଲଦି ବାହାରିବାକୁ। ଏଇନା ଟିକେ ଅନ୍ଧାରୂ ବାହା
ହଁ ହଁ ହଁ ବୁଝେଇଲି। ବାଖ ଅଛି ନାଇଁ ଗତେ ଜତା। କଉ ଚାହୁ କାଇଁ ଜଣେ ଅଛି ବାନ୍ତି ନ୍ତି କରୁଛି ବଟ ତାକୁ ମେଡିସିନ ତା ପାଇଁ ପିଅ କରିବା।
ଗାଡିରେ ବାନ୍ତି ଫାନ୍ତି ହେଲେ ସେ ରଖିବ ଖାଲି ଟିକେ କହିବେ ଲାଜ ନ କରି। ଟିକେ କହିବାକୁ ପଡିବ। ଲାଜ ନକରି ଟିକେ କହିଲେ ସେ ସେ ଗାଡ଼ି ବାଲା ରଖିବ।
ହଁ। ହଁ।
ସମସ୍ତେ ତ କରିପାରିବେନି ସମସ୍ତେ ତ ରହିପାରିବେନି ଗାଡ଼ିରେ ଆମେ ସେମିତି କିଛି କହିପାରିବାନି। ଆଉ ପାତ୍ରପୁର ବାଲା କେତେ ତାଙ୍କେ ବୋଲିଂ ତମକୁ କେତେ କରିଥିଲେ? ତମର କେତେଟା ୱିକେଟ୍ ଗଲା ପାତ୍ରପୁର ଖେଳରେ?
ଆମର ଗୋଟେ ୱିକେଟରେ ଏକା ଆମର ଗୋଟେ ୱିକେଟ୍ ଯାଇଥିଲା।
ଆଚ୍ଛା ଆଚ୍ଛା। ତମର ତମର ଏପଟୁ ବ୍ୟାଟର୍ କେତେ ଯାଇଥିଲେ?
କଣ ଆମର ଏପଟେ? ଦୁଇ ଜଣ।
ଦୁଇ ଜଣ ବେଟର।
ହଁ, ବ୍ୟାଟ ଦ ଦୁଇ ପ୍ଲ ଦୁଇ ଆଉ ବାକି ତିନି ଆଲରାଉଣ୍ଡର ଆଉ ପାଞ୍ଚ ବୋଲର୍।
ଓହଃ, ତାହାଲେ ତ ଭଲ ଥିଲା ତିନି ଦିଇ ପାଞ୍ଚ ଲୋକ ବ୍ୟାଟର୍ ଥିଲେ
ହଁ।
ହଉ ନେକ୍ସ୍ ଟାଇମ୍ ଟିକେ ଅଧିକ ପ୍ରାକ୍ଟିସ କରିଇବ ପ୍ରିପାରେସନ୍ କରିକି ଯିବ ଆଉ।
ଏବେ ଖେଳ ହବନି ବର୍ଷା ହେଇଯାଉଛି, ସମାନ ଟାଇମରେ ଚାରିଟ ରେ ବର୍ଷା ହେଇଯାଉଛି।
ଆଚ୍ଛା।
ଆଜି ବି ଯାଇଥିଲୁ ସେମ୍ ଟାଇମ୍ ରେ ବର୍ଷା ବର୍ଷା ହେଇଗଲା ପ୍ରାକ୍ଟିସ୍ ପାଇଁ ଟେଷ୍ଟ ଖେଳୁଥିଲୁ।
ଫେର ଏଇନା ଆଉ ଥରେ ତମର ସୋମବାର ଦିନ ଖେଳ ଅଛି।
ହୁଁ ଖେଳ ଅଛି, ସେଥିପାଇଁ ଆମେ ପ୍ଲାନ୍ ଟା କ୍ୟାନ୍ସେଲ୍ କରି ଆଉ ଥରେ ବୁଧବାର ଦିନ କରିବା।
ତମ ସାଙ୍ଗ ମାନଙ୍କୁ ଟିକେ କହିଦିଅ ଆମେ ଆସିଲା ବେଳେ ମାତ୍ର ଯଦି ବୁଧବାର ଦିନ ବାହାରିବା ଆମେ ଏଠୁ ବୁଲାବୁଲି କରି ଆସିଲା ବେଳକୁ ଫେର ସୋମବାର ହେଇଯିବ।
ପୁଣି ସୋମବାର ଆଉଥରେ ନାଇଁ, ହଁ, ମୁଁ ସେୟା ତମକୁ ପଚାରିକି କହୁଥିଲି, ଏଇ କଥା ଟା ମୋର ମନ ନାହିଁ କେତେ ଦିନ ଲାଗିବ?
ହଁ ମାନେ କାହାର କେତେ କଣ କାମ ଥିବା ଆମେ ସେଇଟା କହିପାରିବାନି ନା।
ହଁ।
ଆଉ ଗୋଟେ କଥା କହିବାର ଥିଲା ତମର ପାତ୍ରପୁରରେ କଣ ଗୋଟେ ଭଲ ଜିମ୍ କୋଉଠି ଅଛି କି?
ଜିମ୍ ପାତ୍ରପୁରରେ ସେଠି ନାଇ, ଚିକିଟି ତାଠୁ ଭଲ ଅଛି।
ଆଚ୍ଛା, ଚିକଟି ମାନେ ଟିକେ ଭଲ ରହୁଥିବ। ସେ ଜିମଟା କହିବାକୁ ଗଲେ, ମାନେ କେତେ କଣ ଫିସ୍ ରହୁଛି ତାର?
ଫିସ୍ ଛଅ ମାସକୁ ପାଞ୍ଚ ହଜାର ପରା
ପାଞ୍ଚ ହଜାର ଖଣ୍ଡେ ରହୁଛି ଛଅ ମାସକୁ। କେତେଟା ରୁ କେତେଟା ସମୟ?
ସେ ସମୟ ଟାଇମଟା ଆପଣ ଉପରେ ନିର୍ଭର କରୁଛି, ଆପଣ ଯାହା ଟାଇମ୍ କାଢ଼ିକି ଯାଇପାରିଲେ ରୋଟିନ୍ ଆପଣ ଯେମିତି ଘର କାମ ବ୍ୟସ୍ତ ଥିବେ ଆପଣ ସେଠି ତମେ ଯେ ତା ଆପଣଙ୍କ ଟାଇମ୍ କାଢ଼ିକି ଯାଇପାରିଲେ ହେଲା।
ଆଚ୍ଛା ଆଚ୍ଛା। ହ ହଉ କିଛି କଥା ନାହିଁ ଆମର ଏବେ ମୁଁ ବର୍ତ୍ତମାନକୁ ଫ୍ରି ଅଛି ମୋରର ସେମତି କିଛି ନାହିଁ ମୁଁ ଯାଇପାରିବି ବୁଝିଲେ ନା ନାଇଁ।
ହଁ।
ହଁ ସେମିତି କିଛି ନାଇଁ ଏବେ ଘରେ ବ ଏଇନା ଖାଇ ପେଟ ବାହାରି ପଡିଲାଣି ସେଇଟା କହୁଛି ଆଉ ଜିମ୍ ଫିମ୍ ଟିକେ ଗଲେ କାଇ ଦେହ ଟେ କଣ ଯାନ୍ତା ମୋ ଟାଇମ ଲାଗେ ଟିକେ ଚାଲି ଯାଇନ୍ତା ଘରେ ବସି ବସି ଏନା। ହଁ। ଆଉ ଗଟେ କଥା ହେଲା
କଣ
ତ ଆମର ସାଙ୍ଗସଥି କିଏ ଜିମ୍ ଯାଉଛନ୍ତି କି? କହିଲେ ସାଙ୍ଗ ହେଇ ଆମେ ଏଠୁ ବାହାରି
ସାଙ୍ଗସାଥି କିଏ ଜିମ୍ ଯାଉନାହାନ୍ତି ସବୁ ରୋଡ ରନିଂ କରୁଛନ୍ତି। ହଁ ରୋଡ ରନିଂ କରଛନ୍ତି ଆଉ
ତମର ଏଡେ ସକାଳୁ ସକାଳୁ ଲାଗିଛି ଟି।
ହଁ ଲାଗିଛି।
ହଁ ନହେଲେ ତ ଗାଡି ଫାଡି ଆସି ଧକ୍କା ହେଇ ଯାଇପାରେ।
ନାଇଁ ପିଲାମାନେ ପାଞ୍ଚଟା ରାତିରେ ଯାଉଛନ୍ତି ସେତେବେଳେ ଗଲେ ଆଉ। ଓ ଲାଇଟିଙ୍ଗ ଫାଇଟିଙ୍ଗ ପୁରା ହେଇଯାଉଛି।
ଆଚ୍ଛା ଆଚ୍ଛା ପାଞ୍ଚ ଟିକେ ସୂ ଉଦୟ ହେଲା ପରେ ଆଚ୍ଛା ଆଚ୍ଛା ଠିକ ଅଛି। ହେଲେ କେତେଜଣେ ପିଲା ଏଇନେ ଯାଉଛ ନା ସାଙ୍ଗ ସାଥି ହେଇକିରି। ଆଛା ଆଛା ହଉ ହେଲେ ମ ମୋତେ ବି ଡାକ ହେଲେ ଏଥରେ ମୁଁ ବି ନହେଲେ ସାମିଲ ହେବି ଆଉ।
ହଉ ଠିକ ଅଛି। କାଲିକୁ ଡାକିବି ହଁ।
ଏବେ କଣ କୀର୍ତ୍ତନ ଚାଲିଛି ନା କଣ ମନ୍ଦିରରେ? ଆ ସେଇଟା ବା ଶୁ ସାଉଣ୍ଡ ଟା ଆଉ ଆଉ। ହେଲେ ତମର ମନ୍ଦିରଟା ଏବେ କେତେ ବର୍ଷ ପୁରୁଣା ହବ?
ସେଇଟା ମୁଁ ଜାଣିନେଇ।
ଆଛା ତମେ ଜନ୍ମ ହବା ଆଗରୁ ମନ୍ଦିର ଅଛି।
ହଁ ଅଛି ଅଛି ଅଛି।
ସେଠି ପର୍ବପର୍ବାଣିୀ କଣ ହଉଛି କି?
ହଁ ହଉଚି ରାଧାକୃଷ୍ଣ ଦୋଳ ପୂର୍ଣ୍ଣିମା।
ଆଉ ଦୋଳ ପୂର୍ଣିମା ହଉ ତାହେଲେ ପର୍ବପର୍ବାଣି ହଉଛି ସେଠି ତାହେଲେ।
ହୁଁ।
ହେଲେ ଦୋଳ ପୂର୍ଣ୍ଣିମାରେ କେବେ ଆସିଲେ ହବ ଆଉ?
ପଣା ଦୋଳ ପୂର୍ଣ୍ଣିମାରେ ପଣା ଦିଆ ହଉଛି ଟି?
ହଁ ଦୋଳପୂର୍ଣ୍ଣିମାରେ ପଣା ଦିଆହଉଛି।
ସେଇଟା ତମେ ପିଇଛ ତାର ଦୋଳ ପୂର୍ଣିମା ପଣା।
ହଁ।
ହଉ ହେଲେ ଆମକୁ କହିଲେ ସୁଯୋଗ ଦିଅ କେବେ ପିଇବା ପାଇଁ?
ହଁ। ହେଲେ କେବେ ହେଲେ ଦୋଳ ପୂର୍ଣ୍ଣିମା ପୁଣି ନେଷ୍ଟ୍ ଦୋଳ ପୂର୍ଣ୍ଣିମା କେବେ ଆସିବ?
ମାର୍ଚ୍ଚ